ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ।
ହଁ ରୋଷେଇ ଚାଲିଥିଲା ନା କଣ।
ହଁ ରୋଷେଇ ଚାଲିଥିଲା ସରିଲା ଏବେ।
ଓହୋ ଏବେ ସଲା ମଟନ କଥାା କିିଆ ହେଇଛି ନା।
ନା କଷା ଖାଇଲିନି ଇଚ୍ଛା ହେଲଣି ଦେହଟା ଭଲ ହେଇଲାନି ତ ଆଉ ସେଥିଲାଗି ଆଉ ଖାଇଲିନି।
ହୁଁ ଚୁଲିରେ ରୋଷେଇ ନା ମଟନ ଗ୍ୟାସ।
ନା ଚୁଲିରେ
ହୁଁ ଚୁଲିରେ ନହେଲେ ଭଲ ଲାଗିବନି ଟେଷ୍ଟ ଯେତେ କଷିଲେ ବି ଚୁଲିରେ ଯେମିତି କାମ ହଁ ଗ୍ୟାସ ହବନି।
ହଁ ଆଉ ଗରମ ଏତେ ଜୋରେ ହେଲା ଆସିଲି ଟିକି ଲଗେଇ ବସିି ହ ହଁ।
ହୁଁ ହୁଁ। ଆଉ ଖିଆ ପିଇଆ କେତେବେଳେ ହବ?
ଇଆପ ଆସିଲେ ବାପା ହେଇିକା ସମସ୍ତେ ହବ।
ହୁଁ ହଲ। ସେଇ ତ ସରିଗଲା ଆସିଲେ ଗୋଟେ ଦଶ ଦ ହେଲାଣି ଆସିଯିବ ଖାଇବା ପିଇବା ଟାଇ ଦିଟା ସାଢେ ଗୋଟେ ଆଉ।
ହଁ। ଆଉ ଆପଣଙ୍କର ରୋଷେଇ ସରିଲାଣି।
ମୋର ତ ସକାଳୁ ରୋଷେଇ ସରିଛି ରୋଷେଇ ସରିକି ଖାଇଛି। ସାରିଲଣି ଏବେଇ ଶୋଇଥିଲି ଆଉ ଫୋନ ଦେଖୁଥିଲି ଆଉ।
ଓୋ ଆଜି ରୋଷେଇ କଣ କରିଥିଲେ?
ଅ ଆଜି ହେଇଛି ଭାତ ଡାଲି ଆଉ ହଉଛି ପୋଟଳ କାଙ୍କଡ ଭଜା ଭର୍ତ୍ତା ଆଉୁ ଭର୍ତ୍ତା।
ଆଜି ସାଧା।
ହଁ ଆଜି ସାଧା ଆଉ ଶୁକ୍ରବାର ଆମିଷ ଖାଆନ୍ତିନି ଆଉ ଆଉ ମ ଟନ ଟା ରେସିପି ଟା ଟିକେ ସେୟାର କର କେମିତି କଣ କଲ? ଆମେ ବି ଟିକେ ଶୁଣୁ। ସମସ୍ତଙ୍କର ଅ ରନ୍ଧା ପ୍ରଣାଳୀ ଟା କଣ ଠିକ୍ କି ଅଲଗା ଅଲଗା ନା। ଟେ କହୁନା କେମିତି କଲ?
ମଟନ୍ ଟା ଫାଷ୍ଟ ତେଲ ହଳଦୀ। ମ୍ୟାରିନେଟ କରିକି ଥୋଇଦେଲେ ତାପରେ। ଅ ଉଁ ଉଁ ମସଲା ଗ୍ରାଇଣ୍ଡିଙ୍ଗ କରିଦେଲୁ ଯୋଉ ପିଆଜ ଆଉ। ରସୁଣ ଅଦା ଆଉ ଶୁଖିଲା ଲଙ୍କା ଗୋଟେ। ଆଉ ଜିରା ଟିକେ ତାକୁ ଗ୍ରାଇଣ୍ଡିଙ୍ଗ କରିଦେଲେ ତାପରେ। ତେଲ ପକେଇକି ତେଲ ଟିକେ ଗରମ ହେଇସାରିଲା ପରେ ଚିନି ଟିକେ ପକେଇବେ ଚିନି ଟା ପେକେ ଇଲେ ଟିକେ କଲର ଆସେ ଚିନି ପକେଇ ସାରିଲା। ତା ପରେ ଏଇ ଯୋଉ ଗୋଟା ମସଲା ଯୋଉ ଡାଲଚିନି ଆଉ ଲବଙ୍ଗ। ଆଉଇ ଯୋଉ ଅଳ କଣ ସେଇଟା ଅଳେଇଚ ନା ଯୋଉ କଣ ଗୋଲମରିଚ ଟାଇପ ର ଟିକି ଟିକି। ସେଗୁଡା ପକେଇ ଦେଇକି ସେଇଗୁଡା ଫୁଟିଗଲା ପରେ ତେଜପତ୍ର ଦିଟା। ଆଉ ସେଗୁଡା ଫୁଟିଗଲା ପରେ ପିଆଜ ପକେଇଦବା ପିଆଜ ଭଲସେ ଟିକେ ବ୍ରାଉନ ହେଇସାରିଲା ପରେ। ତାପରେ ସେ ଯୋଉ। ଉଁ ଟିକେ ଭଲସେ ଇଏ ହେଇଆସିବ ତାପରେ ଟିକେ କାଶ୍ମୀର ଚିଲି ପାଉଡର ପକେଇଦବେ। ତାକୁ ଟିକେ ପକେଇ ସାରିଲା ପରେ ଆଉ ଟିକେ ପିଆଜ ଟାକୁ ଭାଜିିକି ତାପରେ ଯୋଉ ମସଲା ଗ୍ରାଇଡିଂ ଟାକୁ। ପକେଇବେ ମସଲା ରୁ ଟି କେ ପୁଣି ମସଲା ଟା ଟିକେ ଭାଜିହେଇ ସାରିବା ତା ଦେହେରେ ଟିକେ ପାଣି ମଲା ପରେ ତାପରେ ହଳଦୀ ଗୁ ଗୁଣ୍ଡ ଆଉ ଚିଲି ପାଉଡର ଆଉ ଧଣିଆ ଗୁଣ୍ଡ ଆଉ ହେଲା କଣ। ମୁଁ ଟିକେ କରି ପାଉଡର ପକାଏ କରି ପାଉଡର। ଆଉ ସେଇଟା ଟିକେ ଭଲସେ ପୁରା କଷି ମୁଁ ମୁଁ ଟିକେ ପ ପକେଇ ଦିଏ ମତେ ଟିକେ ଭଲ ଲାଗ ପକେଇବାକୁ ପକେଇଦିଏ।
ହଁ।
ହଁ ଆଉ ତାପରେ ସେଟା କୁ ଟିକେ ଭଲସେ ପୁରା। ଉଁ କଷି କସିି କସିି କସିି ଭଲସେ ପୁରା ଫିପ୍ଟି ପରସେଣ୍ଟ କଷିଗଲା ପରେ ଏଇ ଯୋଉ। ଘରେ ଯୋଉ ଗୋଟା ମସଲା ସବୁ ଗ୍ରାଇଣ୍ଡିଙ୍ଗ ହେଇକି ଥାଏ ଡାଲଚିନ ଗୁଣ୍ଡ ଗରମ ମସଲା। ଘର ମସଲା ଟା ମୁଁ କିଣିନି ଯୋଉ ପଦା ଗରମ ମସଲା ପକେଏନା ମୁଁ ଯୋଉଟା ଘରେ ଗ୍ରାଇନିଙ୍ଗ ହେଇଥାଏ। ଏଇଟା ପକେଏ ଏଇଟା ପକେଇଲେ ଟିକେ ଅଧିକ ଭଲ ଟେଷ୍ଟ ଆସେ।
ସେଇଟା ଟିକେ ହଉଛି ଶିଳରେ ବାଟିଛ ନା ଗ୍ରାଇଡିଙ୍ଗ ରେ।
ନା ସିଳେରେ ଯୋଉ କୁଟା ହୁଏନି ମାନେ ଗୁଣ୍ଡ ଟାଇପ ସେଥିରେ ହୁଏନି ଗରମ ମସଲା ଟା ଆଁ ସେଇ ସେଇଥିରେ।
ଓ ହଁ।
ସେଟା ପକେଇ ସାରିଲା ପରେ ତାପରେ ମିଟ୍ ମସଲା। ଆ ମାନେ ମସଲାରେ ଅଧିକ ଅଧା ଟିକେ ପକେଇ ଦେଇଥାଏ। ଆଉ ଅଳ୍ପ ରଖିଥାଏ ମଟନ ଉଁ ପଡି ସାରିଲା ପରେ ସେ ତାକୁ ଟିକେ ଭଲ ସେ କସି ସାରିଲା ପରେ ଆଉ ଟିକେ ପକେଇ ଦିଏ।
ହୁଁ।
ତାକୁ ପୁରା ଭଲସେ କଷି କସି କହି ତାପରେ ତେଲ ବାହାରି ସାରିଲା ପରେ ମସଲାରୁ ତେଲ ଛାଡି ସାରିଲା ପରେ। ତାପରେ ମଟନ ପକେଇଦେଲି ମଟନ କୁ ଭଲସେ ପୁରା। କସିଲି କସିଲି ସେଟା ଫିପ୍ଟି ପରସେଣ୍ଟ କସିଲା ମିଟ ମସଲା ଆଉ ଯୋଉ ହାପ ଥିଲା ସେଟା ପ କେଇଲି ଆଉ ସେଟା ପକେଇକି ଆଉ ଟିକେ କଷିକି ସିଝି ଗଲେ ମାନେ ଅଳ୍ପ ସିଝିବ ନା ଏଇଟି ପରସେଣ୍ଟ ବଳିଆ। ସିଜିଲା ପରେ, ତାପରେ ଆଳୁ ଟିକେ ପକେଇ ଆଉ ଟିକେ ଭଲସ୍ ଆଉ ଟିକେ କଷିଦେଲି ଆପ
ଅ ହ ମାନେ ଜାଣିବ କେମି ଟି ଏଇଟି ପରସେଣ୍ଟ ସିଝିଲା ବୋଲି, ଖାଏ ଖାଇକି ଜାଣନା ନା ଜାଣିକି ହୁଏ।
ନା ଜାଣି ହେଇଯାଏ, ମାନେ କଣ ସେଟା ଜଣା ପଡିଯାଇଥାଏ ଉସ୍
ହୁଁ
ଦେଖାଯିବନି ମାନେ ସିଜିଗଲା ପରେ ତା ଲୁକ୍ ଟା ଅଲଗା କିଛି ଆସ୍
ଆଉ ହଁ, ଆଉ ଜଣେ ଜଣେ ତ ପ୍ରେସରେ ଗୋଟେ ସିଟି ମାରି ଦିଅନ୍ତି କଷି ସାରିଲା ପରେ ସେ ବାସ୍ ହେଇଗଲା।
ହଁ ତାପରେ ପାଣି ଦେଇ ସାରିଲା ପରେ ଯେଦି ଧଣିିଆ ପତ୍ର ଥିବ ମାନେ ଫୁଟିନ୍ ଭଲସେ ସିଝିଗଲା ପରେ ଉଁ ହେଇସାରିଲା ପରେ ଦରକାରି ଟା, ତାପରେ ସେ ଯୋଉ ଆଉ ଟିକେ ଗରମ ମସଲା ଗୁଣ୍ଡ ଆଉ ଟିକେ ଧଣିଆ ପତ୍ର, ଆଉ ଟିକେ ବ୍ଲାକ୍ ପେପର୍ ପକେଇଲେ ଭଲା ଟେଷ୍ଟ ଆସେ ବି।
କଣ ସରି ସାଇଲା ପରେ। ରୋଷେଇ ସର୍ ସଇଲା ପରେ। ବାସ୍ନାଟା ବଲ ଆସିବ ଆଉ।
ହଁ
ଆଉ ଡାଲି ହେଇଚି ନା, ନା ମଟନ ସହିତ ଡାଲି ଦରକାରି
ଉଁ ନା ଡାଲି ହେଇନି ଖାଲି ପାମ୍ପଡ ହବ ଆଉ ସାଲାଟ୍ ଟିକେ ଆଉ ମାଛ ଫ୍ରାଏ ହେଇଛି ତ।
ହୁଁ ଆସିଲେଣି ନା ଗେଷ୍ଟ୍।
ହଁ ସେମାନେ ଆସିଲେଣି।
ହୁଁ ବସିକି କଥା ହୋଉଥିବେ ଦି ଘର ଲୋକ ଆସିଲେ ତାଙ୍କ ଯିଏ ଯୋଉ କାମରେ ଯାଇଥିବେ ଆସିଲେ ଖିଆ ହବ ଉ।
ହଁ
ହୁଁ ଆଉ ରଜ ପାଇଁ ବିରି ଚାଉଳ ସେରା ସବୁ ପ୍ରିପାରେସନବି ହେଲାଣି ନା
ଏଇଟା ହଁ ଆଜି ସନ୍ଧ୍ୟାଳେ ତୁ ବୋଦେ ହଁ ସେଟା କାଲି ହବ ଆଜି ବୋଦେ କଣ ଆଜି ତ କିଛି ହବନି କାଲି ହିଁ ହବ।
ହୁଁ ନାଇଁ ନା ଏଇ ଗାଁ ରେ ବିରି ଖରା ଦେଇକି ରଗଡନ୍ତି ତାପରେ ଭେଦାନ୍ତି
ଉଁ ହୁଁ ଆଉ କଣ ଯୋଉ ଚାଉଳ ଫାଉଳ ଗୁଣ୍ଡ ହୁଏ ଚୁନା ପାଇଁ ନା କଣ ଯୋଉ ସେ ପୋଡ ପିଠା ପାଇଁ।
ହଁ କାଲି ସେଉରା ସବୁ ହବ ଗ୍ରାଇଣ୍ଡିଙ୍ଗି ହେଇକି। ସେ ଗୋଳା ହେଇକି ରଖାହବ, ନନେ କାଲି ବି ପୋଡୋ ପିଠା ଯୋ ମାନେ କରନ୍ତି ପୋଡୋପିଠା। କାଲି କରିଦିଅନ୍ତିନି କି
ହଁ ରଜରେ କଣ ଚୁଲି ଲାଗେନି ବା, ତା ପୂର୍ବ ଦିନ କଣ ହେଇକି ରହିଯାଏ ମାନେ ସନ୍ଧ୍ୟାବେଳେ।
ହଁ ଆଉ ତ ମାନୁନାହାନ୍ତି ଆଉ ରୋଷେଇ ନ କଲେ ଖାଇବେ କଣ ସେ ପିଠା କୁ ଖାଏ ଆଉ ପି ଠା ଖାଉନାହାନ୍ତି ଲୋକ ଖାଇକି ଆଉ ରହି ହୋଉନି।
ହଁ ପିଠା କିଏ ଆମ ଘରେ ବି ହଁ ପିଠ ଆମ ଘରେ ବି ସେମିତି କେହି ଖାଆନ୍ତିନି ଖାଲି ଗୋଟେ ହବା କ ତା ମାନେ ଇଏ, ଆଉ ଆଗ ବଳିଆ ବି ସେମିତି ଆଉ ହୋଉନି ରୋଷେଇ ତ ନହେଲେ ହବନି ମତେ ବି ପିଠା ପିଠା ଏତେ ଭଲ ଲାଗନି ଖାଇବାକୁ ମତେ ତ ଚକ୍
ପିଠା କ ହଁ ପିଠା ଖାଇ ହବ ଯେ ହେଲେ ରାତି ହୁଅନ୍ତା ରାତିରେ ପିଠା ଘୁଗୁନି ଖାଇଲୁ ଶୋଇଲୁ ଆଉ ଦିନରେ ଖାଇକି ଭାତ ନ ଖାଇଲେ ଆଉ ରହିହବନା।
ନମସ୍େ ଆମ ଘରେ ବି ସେମିତି ପିଠା କେହି ଖାଆନ୍ତିନି କେବଳ ମୋ ଜେଜେମା ଟିକେ ଖାଆନ୍ତି ସେମିତି କିଏ ଖାଇଲେ ନର୍ମାଲ୍ ଟିକେ ଟିକେ ଖାଇଲେ ହେଲା ନହେଲେ ଏମିତି ପିଠା ପିଠି ଆମର ଅଛନ୍ତିନା ପିଠା ପିଠି କରିଦେଲେ ଆଉ କିଛି କରିବେନି ସେ ରାତିରେ ଖାଇଦବେ ଆମର ସେମିତି ପିଠା ପିଠି ଖାଇବେନି ଯାହା ହେଲେ ରୁଟି ଫୁଟି ହବ ଚକୁଳି ହେଲେ ଆଉ ସମସ୍ତେ ଖାଇଦେବେ ଚକୁଳି ମ ତରକାରୀ ଏଗୁଡ଼ାକ ଖାଇଦେବେ ନହେଲେ ଏମିତି ସେ ଯୋଉ ମୁଆ ତୋ ପୋଡ଼ ପିଠା ଏଗୁଡ଼ାକ ଖାଇବେନିଁ।
ହୁଁ ହଉ ତମେ ଭାଇ ଭଉଣୀ ଦି ଜଣ ନାଇଁ?
ହଁ ଭାଇ ଭଉଣୀ ଆମେ ଦି ଜଣ।
ହଁ ଆଉ ସକାରେ ସକାଳେ ସମସ୍ତେ ରୁଟି ନା ପଖାଳ ବି ଖାଇବା ଲୋକ ଅଛନ୍ତି?
ହଁ ସକାଳେ ରୁଟି ଖାଆନ୍ତି ପଖାଳ ଯଦି ମନ ହେଇଥିବ କାହାର ମା ହରିକା ଯଦି କେତେବେଳେ ଟିକେ ଖାଇଦିଅନ୍ତି। ଆଉ ପୁଅ ପିଲା ତ କିଛି ଖାନ୍ତିନି ସେ ତାଙ୍କ ତ ସକାଳୁ ପଳେଇଲେ ତାଙ୍କ କାମରେ ସବୁ।
ହୁଁ ହୁଁ ଦାଦା ବଡ଼ବାବା ସମସ୍ତେ ସବୁ ଏକାଠି ଅଛନ୍ତି।
ହୁଁ ବଡ଼ବାପା ନାହାନ୍ତି ମୋର ଖାଲି ବାପା ହାରିକା ଦି ଭାଇ ମୋର ଦାଦା ଖାଲି ଅଛନ୍ତି।
ଓହୋ ତମ ବାପା ବଡ଼।
ହଁ ମୋ ବାପା ବଡ଼।
ଆଉ ଦାଦାଙ୍କର ପୁଅ ଝିଅ?
ଦାଦାଙ୍କର ଗୋଟେ ଝିଅଟିଏ ଏଗାର ବର୍ଷର।
ହଁ ଗୋଟେ ଝିଅ ସେ କୋଉ କ୍ଲାସ୍ ପଢ଼ୁଛି?
ତାର ହଁ ଏଇ ହଁ ଫାଇଭ ହେଲା।
ହଁ ଏଗାର ବର୍ଷ ମାନେ ଫାଇଭ୍ ପଢୁଥିବ।
ହୁଁ
ହୁଁ ସେ କୋଉ ସ୍କୁଲ ରେ ପଢ଼ୁଛି?
ନାଇଁ ଶିଶୁ ମନ୍ଦିର ରେ ପଢ଼ୁଛି।
ହଁ ସେଇ ପାଖରେ ଶିଶୁ ମନ୍ଦିର ଅଛି।
ହଁ ପାଖରେ ଅଛି।
ହଁ ଅଟୋରେ ଯିବାଆସିବା କରୁଛନ୍ତି ନା ଘର ଲୋକ ନେଉଛନ୍ତି?
ନାଇଁ ଘର ଲୋକ ନେଇକି ଛାଡି ଦିଅନ୍ତି ପୁଣି ଯାଇକି ନେଇ ଆସନ୍ତି।
ହୁଁ ପାଖରେ ହେଇଥିବ ନହେଲେ ଦୂର ବାଟ ହେଇଥିବ ହେଲେ ତ ଗାଡ଼ିରେ ଯାଇ ଯିବା ଆସିବା ହେଇଥାନ୍ତା।
ହଁ ଦୂର ହେଇଥିଲି ଗାଡ଼ି ସ୍କୁଲ ଗାଡ଼ିରେ ଯାଇଥାନ୍ତା ଆସିଥାନ୍ତା।
ହୁଁ ଭଲ ପାଠ ପଢୁଛନ୍ତି ନା?
ହଁ ସେ ଭଲ ପଢ଼େ।
ଆ ତମେ ପଢ଼ ନା ନା ଟୁସନ କୁହନ୍ତୁ?
ଆମର ସେ ଟ୍ୟୁସନ ଯାଏ ମୁଁ ବି ତାକୁ ଘରେ ସନ୍ଧ୍ୟାବେଳେ ପଢ଼େ।
ହୁଁ।
ସିଏ ତ ମୋ ଉପରେ ଚଢିଯିବ ମୋ କଥା ଟୋଟାଲ ମାନିବନି।
କି ସାନ ଭଉଣୀ ବଡ ଭଉଣୀ ଏମିତି ହୁଅନ୍ତି ଆଉ ମା ଡ ବୋଳ ଆଉ।
ଗୋଟେ କଥା କହିବି ସେ ମତେ ତା ଦି ଡବଲ କଥା କହିଦବ ଆହୁରି।
ହୁଁ ସେ ଚଗଲା ହୁଏ ନା ଘରେ?
ହଁ ଚଗଲା ଏବେ ଟିକେ କମିଲାଣି।
ହ ଟିକେ ବଡ ହେଇଗଲାଣି ସେଥିପାଇଁ ଟିକେ ଜାଣବାର ହେଇଗଲାଣି ସେଥିପାଇଁ ଚଗଲା ଟିକେ କମ୍ ହେଇଥିବ ଆଉ।
ହୁଁ।
ଆଉ ମଟନ ତ ଆଜି ଖାଇକି ବଢିଆ। ମୋ ନାଳ ଗଢିଲାଣି ମଟନ। ରବିବାର ଦିନ ମଟନ କରିବା ଆଉ।
ହଁ ରବିବାର ଦିନ କରିଦେବେ ଏକାଥିରେ ମଟନ ଆଉ କଣ କରିଦେବେ ଦେଖିକି ଆଉ।
ନାଇଁ ମଟନ ତ, ମଟନ ତ କାହିଁରେ କଣ ଆଉ, ସାଲାଡ଼ ଟିକେ ହେବ ଆଉ, ଭା ତ ଆଉ ଆଉ କିଛି ଦରକାର ନାହିଁ। ମଟନ ହେଲେ ଚିକେନ ହେଲେ ମାଛ ହେଲେ ସେ ଡାଲି ଫାଲି ଏରା କିଏ ଆଉ ପଚାରୁଛି।
ହଁ ସେଇଆ ମଟନ ହେଲେ ସାଇଡରେ ଟିକେ ସାଲାଡ ଆଉ
ହଁ ପାମ୍ପଡ ଟିକେ ହେଲେ ହେଲା ହଁ ଆଉ କିଛି ଦରକାର ନାହିଁ।
ହୁଁ ମଟନରେ ବି ଡାଲି ଖାଇବାକୁ ଭଲ ଲାଗେନି ଆମର ମଟନ ହେଲେ ଟୋଟାଲ ଡାଲି ବି ହୁଏନି।
ନା ମଟନ ଝୋଳ ତା ଆଳୁ ଟା ପକେଇକି ଭା ଭାତରେ ଚକଡ଼ିକି ଖାଇବୁ ବଢିଆ ଲାଗିବ ନା ଡାଲିକି ଖାଇବୁ କଣ। ଅନନେସେଶରି ଡାଲି କଲେ ହେରା ନଷ୍ଟ ହୁଏ। ଯୋଉ ବନ୍ଧୁବାନ୍ଧବ ଆସନ୍ତି। ଡାଲି କରିଥିବ ସେମିତି ଥୁଆହେଇଥିବ।
ହଁ ସେ ତାଙ୍କ ପାଇଁ ଖାଲି ଗୋଟେ କରିବା କଥା କିନ୍ତୁ ସେମାନେ ତ ଖାଇବେ ମାନେ ମଟନରେ କିଏ ବି ଡାଲିିବ ବି ଖୋଜେଯେ।
ହଁ।
ଖାଲି ଗୋଟେ ଏମିତି କରିବା କଥା ସାଇଡ ରେ ଆଉ।
ହୁଁ ହଉ ଯା ଖାଇବା ପିଇବା ଟାଇମ ହେଲାଣି ଖାଇବ ଆଉ।
ହଁ ହଁ ହୋଉ।